ଓ।
ହଁ।
କଣ କରୁଛୁ?
କିଛି ନାଇଁ ବ୍ରସ କରୁଛି ତ ମାଛ ଭଜା ସରିଗଲା। ତୋ ମାଛ ଭଜା ସରିଗଲା। ହ୍ୟାଲୋ। ପିଲାଟା ନିଜ ଭିତରେ
ମନେ ତ ନାହିଁ ଆଉ କଣ କରିବି?
ମନେ ତ ନାହିଁ କଣ ମନେ ନା
ଆଉ ତମେ ବ୍ରସ୍ କଣ ଏତେ ଲେଟରେ କରୁଛ?
ହ
ହଁ ହଁ ମନେ ତ ଉଡୁଛି ଏଇନା ଆଉ ପବନରେ ଆଉ
ଇଚ୍ଛା ନଥିଲା ବ୍ରସ କରିବା ପାଇଁ ପୁଣି ତ ମନ ହେଲା ଟିକେ କରିଦଉଛ। ଏମିତି ମୁଡ ନାହିଁ ଇଛା ବ୍ରସ୍ କରିବା ପାଇଁ। ହାତୀ ଦାନ୍ତ ଘସୁନି ବାଘ ଦାନ୍ତ ଘଷୁନି ମୁଁ ମୁଁ ବି ଘଷିବିନି। ବୁଝିଲ?
ହସମ ଟିକେ।
ହଁ।
ମୁଁ ତ ଜାଣିିନଥିଲେ।
ଆଉ ତ ମାଛ ଜାଣନଥିଲ ନା କୋଉଠି ଜାଣିବ? ତମେ ସେଠି ପାତିମାଙ୍କଡ ଗୁରା ରହୁଥିଲେ ହେଲେ ତମେ ଜାଣିବ କୋଉଠୁ?
ମାନେ
ତମ୍ସ ତମ ଗାଁ ଆଡେ ସବୁ ଖାଲି ଜଙ୍ଗଲ ଭିତରେ ପାତିମାଙ୍କଡଗୁରା ରହୁଛନ୍ତି। ହାତୀ ବାଘ ଭାଲୁ ରହିଲେ ସି ହାତୀ ବାଘ ଭଲୁ ରହିଲେ ସିନା
ହୁଁ
ହୁଁ ହୁଁ ହୁଁ। ଆଉ ମାଛ ଭଜା ସଇଲା ନା ଅଛି ଆଉ ଭାଜୁଛ?
ଚାଲିଛି
ଚାଲିଛି କୋଉଥିରେ ଗୋଡରେ ତମେ କାଟିକୁଟି ତା କୁଚେଇ ଦେଇଛ ସେ ଚାଲୁଛି କେମିତି?
ହୁଁ। ହୁଁ ହୁଁ ସେ ଉଡୁଛି।
ଆଉ ମା ପଳେଇଲେ ମାମୁଁ ଘରକୁ?
ମା ହଁ ସେମିତି ଆଉ ମାମୁଁ ଘରେ ମାମୁଁ ଆସି ମାମୁଁ ନେଇକି ପଳେଇଲେ। ହଁ ମାମୁଁ ନେଇକି ପଳେଇଲେ।
ତମକୁ ନେଇକି ଯାଉନାହାନ୍ତି କି?
ମୋତେ କଣ ପାଇଁ ନେବେ?
ଏମତି ଖୁସିରେ।
କୋଉ ଖୁସିରେ ମୁଁ ଗୋଟେ ଅଣି ଚି ଯେହେତୁ ଏହିନିକ ମାଉସି ନେଇକି ଆସିଛି ବଟ ସେଟା କେତି କନେକ୍ଟ ହବ କଣ ମୁଁ କିଛି ଜାଣିପାରୁନୁ?
ଏଇଟାକୁ କେମିତି କନେକ୍ଟ କରୁଥିଲ? ଯୋଉଟା ଥିଲା ତା
ଏଇଟାର ଥିଲା ମାନେ ଗୋଟେ ଗୋଟେ ଏଥିରେ ଅଛି ମାନେ ଏ ଗୋଟେ ଥିଲା ଗୋଟେ ଲାପଟପ ରେ କନେକ୍ଟ କରିବା ପାଇଁ ଏଥିରେ ତ କିଛି ନାହିଁ।
କିଛି ନାହିଁ କେମିତି ତାର ଗୋଟା ସୁଇଚ୍ ଅନ୍ ଥିବ ନା। ତାର ଦେଇଥିବ ଦେଇନି ତାର ୟୁଜ ରମାନୁଆଲ ଦେଇନି?
ନା କେମିତି କଣ ଜାଣିବି ମୁଁ କିଛି ବୁଝିପାରୁନି?
ହଉ କେତେଳେ ଭିଡିଓ କଲ୍ କରିବ ମୁଁ କହିଦେବି ଆଉ। ହୁଁ ୟୁଜର ମାନୁଆଲ ତ ଥିବ ତମେ କହୁଛ ୟୁଜର ମାନୁଆଲ ନାହିଁ କେମିତି କଣ?
ନା ୟୁଜର ମାନୁଆଲ ନାହିଁ। ବ୍ଲୁଟୁଥ ରେ ଏଇଟା କନେକ୍ଟ ହବ କି ନା କଣ?
ହଁ।
ୟୁଟ୍ୟୁବୁ ରେ ଦେଖିଲେ ଏଇଶରୀ ଯୋଉ ତର ଇଏ ଅଛି ଏଇଥିରେ ଦେଖିଲେ ଜଣା ପଡିବ।
ମାନେ ସେ ପୁରୁଣା ପୁରୁଣା ଟା ଦେଇଥିଲା କି ଗୋଟେ ପିନ୍ ଭଳିଆ।
ହଁ ସେ ପିନ୍ ଟା ଲାପଟପରେ ଦବା ପାଇଁ ଦେଇଥିଲା ବଟ୍
ଏଇଥର ଦେଇନି?
ପିନ୍ ଥିଲା।
ଏଇଥରେ ନୂଆଟାରେ ପିନ୍ ଅଛି ନା ନାଇଁ?
ମୁଁ ତମକୁ ଥା ନାଇଁ ଏଥର କିଛି ନହିଁ ଖାଲି ମାଉସ ଟା ହିଁ ଅଛି। ନା ଚାରି ଜଣ ମୁଁ କିଛି ବୁଝିପାରୁନି ଏଇଟା କଣ? କଣ ପାଇଁ ଅର୍ଡର ଏମିତିଆ କରିଛି ମୁଁ କିଛି ବୁଝିପାରୁନି। ଇଶ୍ ପୁଣି ପଢିବା ପାଇଁ ବି ତ ଥିବା ଦରକାର ନା?
ନ ଦେଖକି ଡିଟେଲସ କେମିତି ଅର୍ଡର କରୁଥିଲ।
ମୁଁ ତୁମକୁ ଲିଙ୍କ ଟା ପ ଏଇ ଥରେ ତ ଦେଇଛି ଗୋଟେ ପିନ୍ ହୁଁ।
କ ମାରିକି ଅର୍ଡ଼ର କରୁଥିଲ?
ଜେବ୍ରନିକି ତ ଏଇଟା ଅର୍ଡର କରିଥି ତ ବୋଟ କଙ୍କନ୍ଟାଟ ନାଁ
ତାର ଇଚ୍ଛା ନାହିଁ ଦବା ପାଇଁ। ସେଥିପାଇଁ ଦେଲାନି।
ହ
ଏଥିରେ କହିବାର କଣ ଅଛି। ଆଉ ନା। ମୋର କ୍ରେଡିଟ କାର୍ଡ ଆସିଗଲା ଶୁଖିଲାଟା ରେ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ଶୁଖିଲା ଟାରେ କ୍ରେଡିଟ୍ କାର୍ଡ ଦେଇଥିଲେ।
କୋଗ ଦ ସ
ଆରେ ବ୍ୟାଙ୍କ ଦଉଛି ଆଉ କଣ କରିବି। ହଁ
ମୁଁ ବି ଗୋଟେ କ୍ରେଡିଟ କାର୍ଡ କରିବି।
ଆଁ।
ମୁଁ ବି ଗୋଟେ କ୍ରେଡିଟ୍ କାର୍ଡ କରିବି।
କାହିଁକି? କଣ ଦରକାର ଅଛି?
କଣ କରିବ କ୍ରେଡିଟ୍ କାର୍ଡ କରି
ପଇସା ଉଡ଼େଇବି।
ଆଁ କଣ କରିବ?
ପଇସା ଉଡ଼େଇବି ପଇସା ଉଡେଇବି। ହୁଁ।
ହଁ କି।
ହୁଁ।
ତୁ ଉଡ଼େଇବୁ।
ପଇସା ଉଡ଼େଇବ।
ହୁଁ।
ତାପରେ। କେତେ ପଇସା ଉଡେଇବ କମଉଛ କେତେ ଟଙ୍କା? ହାଲୋ। ହାଲୋ। କୋଉଠେ ହଜିଯାଉଛ କି।
ହଁ କୁହ।
ଫୋନ୍ ଟା କୋଉଠି ଥୋଇ ଦେଇଚ?
କଥା ହଉଚ କୋଉଥିରେ।
ମୁଁ ତ ଫୋନ ଧରିକି ଠିଆ ହେଇଛି କୁ ଶୁଭୁନି। ରୋଷେଇ ଘରେ ରୋଷେଇ କରୁଛ ବଧେ ସେଇଥିପାଇଁ କୁଁ କୁଁ କୁଁ କୁଁ ହଉଚି ଆଉ।
କିଛି ରୋଷେଇ ହେଉନି ବସିଚି ଫୋନ୍ ଟା ଧରିକି।
ହାଁ।
ଫୋନ୍ ଟା ଧରିକି ବସିଛି ରୋଷେଇ ବାସ କରୁନି।
କହିଲୁ ତ ମାଛ ସରିବ ଆଜି।
ବସଚି। ମାଛ ଭାଜି ସାରିଲେଣି, କିଏ କହିଲା ମାଛ ଭାଜୁଛି ବୋଲି ମୁଁ ତ କହିନି ମାଛ ଭାଜୁଛି ବୋଲି।
ଆଉ କଣ କରୁଛ? କଣ କରୁଛ ମାଛ ଭାଜିକିି କଣ ମାଛ ଭାଜି ସାରିଲା ପରେ।
ହାଲୋ।
ହାଲୋ ତୁମେ କଣ କରୁଛ ଏବେ? ହଁ ହବ।
କିଛି ନାହିଁ ଭାବୁଛି କଣ ରୋଷେଇ କରିବି। ମୁଁ ନିଜେ ଜାଣିପାରୁନି କଣ ରୋଷେଇ କରିବି।
କାହିଁକି?
କନଫ୍ୟୁଜନରେ ଅଛି କଣ ରୋଷେଇ କରିବି।
କରୁନ ରୋଷେଇ। ଖାଇବା ଜିନିଷ ଗୋଟେ ବନେଇ ଦିଅ ଭ
କଣ ରୋଷେଇ କରିବି କନ କନଫ୍ୟୁଜନ ଅଛି ବା ଜାଣି ପାରୁନି। ହେଲ୍ଦୀ ରହିବି।
ପରିବା କଣ ଅଛି ଘରେ।
ହୁଁ।
ଘରେ କଣ ଅଛି କିଛି ନାଇଁ। କିଛି ନାହିଁ।
ଆଣିବାକୁ ଯିବ ନା କଣ।
ହୁଁ ଭାବୁଛି ଯିିବି ବି ଯାଉଚି। ହେଲ୍ଦି ରହିବି ମୁଣ୍ଡୁରୁ ଟେନସନ୍ କମିଲେ ସିନା ଲୋକ ହେଲ୍ଦି ରହିବ।
ହୁଁ।
ଆଉ ଲୋକୋ ତ ଟେନସନ୍ ଏମିତି ଡେଲ୍ଲୀ ଡେଲ୍ଲୀ ଦୋଉ
ଆଁ ଟେନସନ୍ ତ ଲୋକ ଏମିତି ଡେଲ୍ଲୀ ଡେଲ୍ଲୀ ଦୋଉଛନ୍ତି ଯେ କୁହନି ଆଉ। ରହିଯାଉଛି ଟେନସ
ଟେନସନ୍ କୋଉଥି ପାଇଁ।
ଗୋଟେ ପିଲାଟା ବୋହୁତ ସାରା ଟେନସନ୍ ଦେଇ ଦୋଉଛି ଆଉ। ଫୋନ୍ କଲେ ରୋଲ୍ କରିବ।
କଁ ପାଇଁ।
ଉଁ ତାର ଟିକେ ଆଳୁ ଦୋଷ ଅଛି ଆଉ।
ଆଳୁ ଦୋଷୋ ତାର ଅଛି ନା ତମର ଅଛି।
କରୁଛି। ତାର ଅଛି କରୁଛି ରହିଥାଅ।
ଠିକ୍ ଅଛି ହୁଁ ହୁଁ ହୁଁ।